ହ୍ୟାଲୋ।
ତ
ହଁ କୁହନ୍ତୁ।
ନମସ୍କାର ଜୟ ଜଗନ୍ନାଥ। ଆଉ କେମିତି କଣ ଅଛ?
ସବୁ ଭଲ ଆଉ। କଣ
ଆଉ ଘର କୋଉଠି ଆପଣଙ୍କର?
ଘର ଭୁବନେଶ୍ୱର।
ଭୁବନେଶ୍ୱର। କେମିତି କଣ ଏ ଆପରୁ କନେକସନ? କେମିତି କଣ ହେଲା?
ଆଉ ତମ ଘର?
ଆମ ର ଖୋର୍ଦ୍ଧା ବା।
ତମେ କେମିତି ଏଇ ଆପକୁ ଆସିଲ।
ଦିନେ ଦି ଦିନକି ସେ ମୋର ଗୋଟେ ସାଙ୍ଗର ତାଙ୍କର ହଁ ଦିଦି ହେବେ ତ ସେଇଥିପାଇଁ।
ଆଉ ମୋର ଭାଇ ସେ ଗୋଟେ ମୋର ଖୋଲିଲେ
ଆଉ କଣ ଚାଲଛି ଏଇନା?
ଚାଲଚି
ହଁ। ହାଲୋ। ସୋନୁ ଭାଇ। ହାଲୋ। ଦ ହ୍ୟାଲୋ। ହ୍ୟାଲୋ।